ହ୍ୟାଲୋ।
ହଁଅଁ।
କଣ କରୁଚ।
ଏଇ ବସିଥିଲି ଆଉ।
ହୁଁ କଣ ଏମିତି ପୁରା ବ୍ୟସ୍ତ ଫୋନ୍ ଫାନ୍ କଲେ ଉଠେଇଲନି କାଲି।
ଇରେ କାଲି ବା ଆମର ରିସ୍ପସନ୍ ଥିଲା। କହୁନଥିଲି ଯୋଉ ଥିଲା।
ହଁ ହଁ।
ସେ ତାଙ୍କରି ରିସେସନ୍ ଯାଇଥିଲୁ ରାତି ଗୋଟେରେ ଆସି ପହଞ୍ଚିଲୁ କୁହ ନା କି ବାଧା। ବସରେ ଯିବା ତ ଭାରି କଷ୍ଟ।
କଣ ବସରେ ପଳେଇଥିଲ।
ଏଇ ଯୋଉ ଟ୍ରାଭେଲର।
ଏତେ ଲୋକ ପଳେଇଥିଲ।
ହଁ ବା ଏକୋଇଶ ବାଇଶି ଜଣ ଆଉ।
ଓହୋ ବଡ ଫ୍ୟାମିଲି ଟା ବୋଧେ ତମର ଆଉ।
ହଁ। ଆ ଯୋ ପଳେଇଥିଲୁ ଆ ଆସିକି ସିଆଡୁ ପୁଣି ମଣ୍ଡପରୁ ଏକା ପଳେଇ ଆଇଥିଲେ ଭଲ ହେଇଥାନ୍ତା।
ହୁଁ।
ଆମେ ପଳେଇଲୁ ହଉଚି ଏଥିରେ କୋଉଥିରେ କହିଲ ମାନେ ଯୋଉ ମଣ୍ଡପ କୁ ଯାଇକି ପୁଣି ତାଙ୍କ ଯୋଉ ଘରକୁ ଯାଇଥିଲୁ ବୁଲିବାକୁୁ ଟିକେ। ଡାକିଲେ କଇଲେ ଆସ ଆମ ଘର ଦେଖି ଦେଖି ଯିବ ହେ ପୁରା ସେ ଏଠୁ ବାହାରିଲା ବେଳକୁ ସାଢେ ଦଶଟା ସାଢେ ଦଶଟାରେ ଆସି ଏଠୁ ପହଞ୍ଚିଲା ବେଳକୁ ଗୋ
ଆସିକି ଆଉ ମାନେ ମେକପ୍ ଫେକପ୍ ଛଡେଇକି ଧୋଇ ଧାଇ ହେଇକି ଶୋଇଲା ବେଳକୁ ରାତି ସାଢେ ଦିଟା।
ଓହୋ ଦୂର ବାଟ ବୋଧେ ଆଉ।
ନାମ ଏ ଭୁବନେଶ୍ୱର।
ଓହୋ।
ହୁଁ।
ହୁଁ ଆଉ କଣ ଖାଇଥିଲ ଆଜି?
ଆଜି ବା ଆଜି ମୋର ସୋମବାରତ ଖେଚେଡି ଖିଆ ହେଇଥିଲା ଆଉ।
ଓହୋ ସୋମବାର କର ନା।
ଉଁ।
ତାପରେ ଆଜିବି ଦେବସ୍ନାନ ପୂର୍ଣ୍ଣିମା ନୁହଁ କି?
ହଁ।
ନାଇଁ ମୁଁ ସେଇଥିପାଇଁ ଫୋନ୍ କର୍ ଥିଲି ମୁଁ କହିଲି ଯଦି କଣ ଫ୍ରି ଥିବ ଯାଇଥାନ୍ତେ ଗୋଟେ ବୁଲାବୁଲି କରି ଆସିଥାନ୍ତେ ଆଜିତ ନିଃମାଳରେ ବଢ଼ିଆ ହଉଥିବ ନା।
ହଁ ହଉଚିବା।
ଆଉ ଭିଡ଼ତ ବହୁତ୍ ଥିବ ବର୍ଷାଫର୍ଷା ହଉଚିନା ତମର ସାଡ଼େ କଣ ଖରାଫରା ହଉଚି?
ନା ମ ବର୍ଷା ହଉଚି ଦେବସ୍ନାନ ପୂର୍ଣ୍ଣିମା ଆଉ ବର୍ଷା ହବନି। ଠାକୁର ଆଜି ଓଦା ହେବେ ଆଉ ଆମେ ଓଦା ହବାନି ଧରା ପୃଷ୍
ହଁ ନା ଆଜି ଇଏ ଯାହା ହଉ ଆଜି ଦିନ ବେଳୁ ଟିକେ ଖରା କରିଥିଲା ଅବିକା ଟିକେ ବର୍ଷା କଲା।
ହଁ।
ଆଉ କାଲି କଣ ସବୁ ଖାଇଲ?
କାଲି କଣ କରିଥିଲେ କାଲି ଷ୍ଟାର୍ଟରରେ କରିଥିଲେ ଆମର ଯୋଉ କଣ କହିଲ ଚିଙ୍ଗୁଡି ଷ୍ଟି
ତାପରେ ଚିକେନ୍ ପୋକଡ଼ା ଅଣ୍ଡା ଚପ୍ ଆ ସେଇଠୁ ଆଉ ଗୋଟେ କଣ କରିଥିଲି ମାଛ ପକୋଡ଼ା। ଇଏଟ ହଉଚି ଆଇଁଷରେ ଆଉ ସାଧରେ କରିଥିଲେ ପନିର୍ ପକୋଡ଼ା ସେଇଠୁ ଯୋଉ କର୍ଣ ଯୋଉ ନୁହ ମକା ଯୋଉ
ହୁଁ ହୁଁ ହୁଁ ହୁଁ।
ସେଇଟା ଏ ଆଉ ଗୋଟେ ଯୋଉ ସ୍ପ୍ରିଙ୍ଗ ରୋଲ ଆମର ଯୋଉ ଛୋଟ ଛୋଟ କାଟିଥିବେ ରୋଲ ଟାକୁ
ହଁ।
ସେଇଟା ଚାଓମିନ୍ ରୋଲ ଯୋଉଟା। ସେଇଟା କରିଥିଲେ ସାଧାରେ। ସ୍ଟାଟରେ ଆଉ ମେନ୍ କୋର୍ସରେ କରିଥିଲେ ଦହିବରା ଭାତ ଡ଼ାଲି ରୁ
ମଟନ୍ ତାପରେ ମାଛ ପନିର୍ ଗୋଟେ କରିଥିଲେ ଆଉ ଗୋଟେ ସେଇଟା କଣ କରିଥିଲେ ପାଚେଡ଼େକି କଣ ଗୋଟେ କରିଥିଲେ ଏଯୋଉ ଦହିରେ ପକେଇକି କିସିମିଶି ଖାସିମିସି ଫିସିମିସି ଆଳୁ ଫାଳୁ ପକେଇ ନାଆଳୁ ପକେଇଥିଲେବା। ଏଇଟା ଗୋଟେ ଆଉ କଣ ଗୋଟେ କରିଥିଲେ ବୋଧେ ମାନେ ସବୁ ମିକ୍ସ ପଡ଼ିଥିଲା ହୁଁ କାଜୁ ଫାଜୁ କୋବି ସବୁ ପକେଇକି ଆଳୁ ଫାଳୁ ପକେ କେହି ସେଟା ତ ଦହି ପାଚେଡ଼ି ନୁହେଁ ଦହି ପାଚେରି ଯୋଉଟା ସେଇଟା ହଉଛି ଆମର ଭେଜିଡ ଯୋଉ ଇଏ ଯୋଉ ଫଳ ଫଳ ପଡେ ହଁ ଫଳ। ପଡେ ଏଇଟା ଗୋଟେ କଣ ଦହିରେ ପରିବା ପରିବା ପକେଇକ କରିଥିଲେ।
ହଁ ଏବେ ତ ଯାହା ଗୋଟେ କରିଦେଲେ ଗୋଟେ ଆଇଟମ ଆଉ।
ହ ଆଉ ସେଆ କରିଥିଲେ ଆଉ କଣ ଆଚାର
ଆଉ ଆସିକି।
ହଁ ଆଚାର ତାପରେ ଆଉ କଣ ଚିରି ଗୁପଚୁପ୍ ଆଇସ୍କ୍ରିମ୍ ଜିଲାପି ସେଠୁ ଆଉ ଯୋଉ କୋଲଡ ଡ୍ରିଙ୍କସ ରଖିଥିଲେ।
ହଁ ଆଉ ଜବରଖିଆ ଫିଆ କରିଦେଇଛ କାଲି ତାହେଲେ ଆଉ
ହଁ ନା ମ ମୁଁ କଉ ଏତେ ଖାଇଲି କି ମୁଁ
ହଁ
ନାଇଁ ନାଇଁ ମୁଁ ଆଉ ଏତେ କୋଠି କାଇଲିି କି ମୁ ବା ଯୋଉ ଏଠି କଣ କହିଲ ଯୋଉ ଟ୍ରାଭେଲରରେ ଯାଇନଥିଲି କି ମୋରେ ବାନ୍ତି ତ ମୁଁ ଆଉ ଆସିବୁ ବୋଲିଲୁ ମୁଁ ଜଗି ରଖି ଖାଇଛି। ମୁଁ ବେଶୀ ଖାଇନି।
ତମର ଗାଡି ଫାଡ଼ି ରେ ଗଲେ ବାନ୍ତି।
ହଁ ମାନେ ବାନ୍ତି ହୁଏନି କିନ୍ତୁ ଦେହ ଟା ବୁଲେଇକି ମାନେ ବହୁତ ଅବଜ୍ଞା ଲାଗେ।
ହଁ ସେଇଟା ତ ମେନ୍ ଅସୁବିଧା ଆଉ ଗାଡିରେ ଜଣ ଜଣଙ୍କ ଯୋଉମାନଙ୍କର ବାନ୍ତି କି?
ହଁ ନାଇଁ ମୋର ଅତ୍ୟଧିକ ଦେହ ବୁଲେଇଲେ ବାନ୍ତି ହବ ନହେଲେ ଏମିତି ନର୍ମାଲ ବାନ୍ତି ହୁଏନି କିନ୍ତୁ ଧର ଗଲା ମାନେ ମୁଁ ଯଦି ସେଟା ମୁଣ୍ଡରେ ପୁରଇଦେବି କି ମୋ ଆଗରେ ଜଣେକି ମାନ୍ତି କରିଦେଲା ସରିଗଲା।
ଦେଖିଲା ଲୋକଙ୍କୁ ବେଶୀ
ହଁ ବା ସେଇ ବା ସେଇପାଇଁ କି ମୋବାଇଲରେ ନହିଁ ମୁଁ ଏତେ ଖାଇବିନି ନା ଏତେ କିଛି ହବନି। ମୁଁ ବା ସେ ପ
ତାପରେ ବି ନ ଖାଇଲେ ବି କଣ ଏମିତି ବରଂ ଖାଇକି ହେଲେ ଟିକେ ବାନ୍ତି କରିଦବ ସିଏ ଆଉ ନ ଖାଇଲେ ବି ସେ ସେଇ ହିଁ ବାନ୍ତି ମାଡିବ।
ହଁ ମୁଁ କହିଲି ଏମିତି ସେଇ ହଜମ ସରଆସ। ପୁ ବା ଏଠି ଯୋଉ କଣ କହିଲା ଆମର। ମସଲା କୋଲ ଡ୍ରିସ ଆଉ ପୋଦିନା ଡ୍ରିଙ୍କସ ଯୋଉ କରିଥିଲେ। ତାକୁ ବା ଚାରିଟା ଖଣ୍ଡେ ପିଇଜି
ସେଇଟା ଟିକେ ପିଇଲେ ଯାହା ଭଲ ଲାଗିବ ବାନ୍ତି ଲୋକଙ୍କୁ।
ଟନ ଟା ଖାଇଥିଲି ନା ମୁଁ କହିଲି ଏ ଗାଡି ରେ ଯିବି ହଜମ ହେଇଯାଉ ସବୁ ନହେଲେ ଛାତି ଯୋଉ ପୋଡିବ ଗ୍ୟାସ ଉଠିଯିବ କିଏ ସମ୍ଭାଳିବତାକୁ।
ହୁଁ।
ତାପରେ ସକାଳେ ବି ଖିଆ ହେଇଥିଲା ହଉ ଆମର ଚିକେନ ପକୋଡା ହେଇକି ଚିଲି ହେଇଥିଲା।
ହଁ।
ଆଉ ଖରାବେେଳେ ଖାଇକି ଯାଇଥିଲୁ। ଆଉ ସେଇଥିପାଇଁ ବି ଇଏ କରିବା କଥା ଆଉ।
ହୁଁ ହୁଁ ଆଉ ଜବର କାଲି ଖାଇବା ପିଆ କରିଦେଇଛ ଆଉ କଣ?
ହଁ।
ଆଉ କଣ ଆଜି କୁଆଡେ ବୁଲିବାକୁ ଯାଇଛ ନା ଘରେ?
ନା ମୋ ଘରେ ନା ବୁଲିବାକୁୁଆଡେ ଯିବାଜିୋଉୋଟେ ସାଙ୍ଗକୁ କହିଥିଲି ଯିବାକୁ। ଚୁ ଖାଇବାକୁ ସାଢେ ପାଞ୍ଚ ଟା ଛଅଟା ବେଳକୁ ଯେ ହେଲେ ଦେଖିଲା ବେଳକୁ ମୁଁ ଆଜି ସୋମବାର ବୋଲି ମୋର ମନେ ନାଇଁ।
ଓ ସୋମବାର ମାନେ ତମେ ପିଆଜ ରସୁଣ ବି ଖାଉନ?
ନା ନା ପିଆଜ ରସୁଣ ଟିକେ ଛାଡିଛି, ଅରୁଆ ଖାଉଛି। ଆଉ ମୋର ଆଉ ମନେ ନାହିଁ ଆଉ ମୁଁ ଆ ଦେଖିଆ କାଲି ଆଡକୁ ଯିବା ଆଉ। ଆଜି ଟିକେ ଅଛି ଗୋଲଡ କିଣିବାକୁ ଯିବାର ଦେଖିବା କଣ ହଉ ଟିକେ
ହଁ ଏବେ ତ ସୁନାରେ ହଁ ଟିକେ ତ କମିଛି।
ହୁଁ ଦି ହଜାର କେତେ ଟଙ୍କା କମିଛି।
ନର୍ମାଲ ଅପେକ୍ଷା ଏବେ ତ ଭଲ ଅଛି ଆଉ ତ ଲକ୍ଷ ପ ସଠୀ କି ପଳେଇଥିଲା।
ହଁ ଏବେ ଲକ୍ଷେ ଏକତିରିଶ କେତେ
ଯେ ଓ ଲକ୍ଷେ ତେତିଶ ଥିଲା ଆଉବେ କମିଚି ବୋଧେ।
ହଁ ହଁ ଲକ୍ଷେ ଏକତିରିଶ କେତେ ଅଛି ଦେଖିଆ
କଣ ସୁନା କିଣିବ, ସୁନା କିଣିକି ବି ଲଗେଇବାକୁ ବି ଏବେ ଡର ଲାଗିଲାଣି।
ହଁ ବା। ମୁବା କାଲି ଯୋଉ ସାଡ଼ି ଡି କଣ କହିଲ ଡ୍ରେସ ପିନ୍ଧି ପିନ୍ଧି ଏତେ ମାନେ ଇଏ ଅଭ୍ୟସ୍ତ ହେଇଗଲାଣି ଶାଢୀ ପିନ୍ଧିକି କାଲି ଯୋଉ ଯାଇଥିଲି ତମେ କୁହ ନା ସେ କୁଞ୍ଚ ମାଡି ମାଡି ମାଡି ମାଡି ସେ ଘୁ ଡ଼ିଲାଣି ସେ କୁଞ୍ଚ ତମମୁ ଫଟୋ ପଠେଇବି ବି ଦେଖିବ ସେ କୁ ପୁରା ଘୁଶୁଡିଲାଣି ମୋ ଗୋଡ ତଳେ। ହେଲା ଏତେ ବିରକ୍ତ ଲାଗିଲା ମୁଁ ଯେମିତି କାମଧନ୍ଦା ସାରିକି ସବୁ ଯେମିତି ଉଠିଲୁ ଆମେ ଗାଡିକି ମୁଁ ସବୁ ବିକଳରେ ଯେତିକି ପିନ୍ଧା ପିନ୍ଧି କରିଥିଲି ସବୁ ଖୋଲିକି ବ୍ୟାନିଟ ରେ ପୁରେଇଦେଲି।
ହଁ ସେଇଟା ତ ଏଇ ଯୋଉ ଡ୍ରେସ ପିନ୍ଧ କମ୍ଫର୍ଟ ଯୋଉ ମାନେ ଥିବେ ସେମାନେ ଶାଢୀ ଜମା ପିନ୍ଧି ଚାଲି ପାରିବେନି।
ମାନେ କଣ କହିଲ ଝିଅ ମାନେ ଭଉନ ଟାର ରିସେପସନ ପାର୍ଟି ବୋଲି ଗୋଟେ ବାହା ହେଇଛି ବୋଲି ଡ୍ରେସ ପିନ୍ଧ ଯୋଉ ଡ୍ରେସ ଟା ଭଲ ଲାଗିଲାନି ପିନ୍ଧିବାକୁ ନହେଲେ ସେତିକି ନ ହେଇଥିଲା ମୁଁ ଡ୍ରେସ ପିନ୍ଧି ପଳେଇଥାନ୍ତି।
ହଁ ମାନେ ସେମିତି ଭଉଣୀର ତ ଆଉ କଣ।
ହଁ ବଜାର ଘାଟ ସଉଦା ପତ୍ର କଲୁ ସବୁବେଳେ ଆମେ ଆ ମାନେ କଣ କହିଲ ଡ୍ରେସ ରେ ରହିଲୁ ନା ଡ୍ରେସ ନାଇଟି ଏସବୁରେ ରହିଲୁ। ତେଣୁ ଆମକୁ ଶାଢୀ କୋଉଠି ପିନ୍ଧିବାକୁ ସମୟ ହେଲା ଯେ ଆମେ ପିନ୍ଧିବୁ ଶାଢୀ କୋଉଠି ଅଁ ମନ୍ଦିର ଫନ୍ଦିର ଗଲୁ କି କଣ ସିଏ ଟିକେ କଟନ ଶାଢୀ ପିନ୍ଧିଦେଇକି ଗଲୁ ସରିଗଲା। ସୂତା ଶାଢୀ ଖଣ୍ଡେ ହେଲେ ହେଲା, ଏଇ ଯୋଉ ହେଭି ହେଭି ଶାଢୀ ପିନ୍ଧିଲା ବେଳକୁ ହ କୁହ ନା କାଲି ଯୋଉ ବିରକ୍ତିଆ ମତେ ଲାଗିଚି। ହଁ ବା ଜମା କୁଞ୍ଚ ରହୁନି ଖାଲି ଗୋଡ ମାଡି ହେଇକି ଖସି ଯାଉଛି।
ସେଇ ତ ଅସୁବିଧା ଆଉ ଶାଢୀ ପିନ୍ଧି ଚାଲିବା ଭାରି କଷ୍ଟ।
ସେଇ କଥା ବା।
ମେନ୍ କଥା ହେଲା ବାହା ହବା ଭାରି କଷ୍ଟ।
ତ ସେଇଆ ଘରେ କହିଛି।
ହଁ ତମେ ମଞ୍ଜି ହେଇକି ରହିଯାଅ ତମେ ବାହା ହୁଅନି।
ମନା କରିଛି ମୁଁ କହିଲି ସେଗୁଡା ମତେ ଜମା କହିବନି।
ନାଇଁ ନାଇଁ ତମେ ଗୋଟେ କାମ କର ତମେ ବାହା ହବ ଯେ ହଁ ଘରେ କହିଦେବ ତମ ଶାଶୁଘର ସାଙ୍ଗରେ କଣ୍ଡିସନ କରିବେ ଆମ ଝିଅ ଶାଢୀ ପିନ୍ଧିବନି।
ସେଇଟା କଣ ଖାଲି ଗୋଟାଏ ଜିନିସ ନା ସବୁ କରିବାକୁ ପଡିବ। କାମ ଠାରୁ ଆରମ୍ଭ କରିକିରି ଯେତିି କ ରାତି ସକାଳ ପାଇଲା ମାନେ ଚାଲିଲା।
ସେଇଟା ତ ତମେ କରିବ ଯାହାବି ହେଲେ ସେ ଡ୍ରେସରେ କର ପଛେ ସେ କମ୍ଫର୍ଟେବୁଲ। ଆ ହା ହା ହା ହା ହା ଏମିତି ଆଉ କହିଲେ ହବ।
ଙ୍କି
ସେମିତି ଆଉ କହିଲେ ହବ ମୁଁ ତ ଯେତେବେଳେ ଫାଷ୍ଟ ଫାଷ୍ଟ ବାହା ହେଇଥିଲି ଚାରଟା ରାତିରୁ ଆଲାରାମ୍ ଦେଇ ଉ ଠିବି।
ସେଇ ତ ଭାରି କଷ୍ଟ ଆଉ ସେଇ ସବୁ ଭାରି କଷ୍ଟ। କାମ କର ପୁଣି ଖାଇବାକୁ ସମସ୍ତଙ୍କ ପସନ୍ଦର କର।
ହଁ କିଏ କହିଲାଣି ରୁଟି ଭଜା ଖାଇବି କିଏ କହିବ ପରଟା ଭଜା ଖାଇବି
ହୁଁ ଯାହାର ଟିକେ ପୁଣି ଅସୁବିଧା ହେଇ ବ ଯିବ ନା ଗଲା।
ହଁ। ସେଇ ହୋଉଚି ମେନ ପ୍ରୋବ୍ଲେମ ସକାଳ ଏଟା ଭାରି ଝାମେଲା ସକାଳ ବେଳା ନୁହଁ ଏଇ ଯୋଉ ଭେରାଇଟି ଖାଇବା ମାନେ ସମସ୍ତେଙ୍କର ବନେଇବାଟା ହୋଉଚି ଝାମେଲା ମୋ ମାଉସୀ ଗୋଟେ ସେମିତି ବାହା ହେଇ ତାର ସେମତି ତାର ଗୋଟେ ପୁଅ କହିବ ଧର ଚିକେନ ମାନେ ଆସିଲା ତାର ଗୋଟେ ପୁଅ କହିବ ମୁଁ ବିରିୟାନୀ ଖାଇ ଗୋଟେ ପୁଅ କହିବ ମୁଁ ଚିକେନ ତରକାରୀ ଖାଇବି ଆଉ ଜଣେ କହିବ ମୁଁ ମଉସା କହିବେ ମୁଁ ଚିଲି ଚିକେନ ଖାଇବି। ସିଏ କୋଉଠି ମରିବ କହିଲ?
ସେଇ ପୁଣି କେହି ବି ବୁଝିବେନି କି କଣ କରୁଚ କଣ ବେଶ ସେଇ ଘରର ଯେତିକି କାମ ନାହିଁ ରୋଷେଇରେ ବେଶୀ କାମ।
ସେଇଆ ପା ସିଏ କଣ କରିବ? ସିଏ ସେଇଥିପାଇଁ କଣ କରେ ଚିକେନକୁ ଏକାଥରେ ସବୁ ଯାକ ମାନେ ମସଲା ମସଲି ଯାହା ଯାହା ପକେଇକି ମ୍ୟାରିନେଟ କରି ରଖିଦିଏ ଅଧା ବସେଇ ସେଇ କଞ୍ଚା ଚିକେନକୁ ସିଏ କରିଦିଏ ବିରିୟାନୀ ଆମେ କଣ ଚିକେନଟା କଷିକି ବିରିୟାନୀ କରୁ ହେଲା ସିଏ ସେଇ କଞ୍ଚା ଚିକେନକୁ ରାଇସଟା ଆଗ କରିଦବ ରାଇସଟା କରଦେଲେ ସମସ୍ତଙ୍କ ପାଇଁ ହେଇଗଲା ହେଲା ସେଇଥିରୁ ସିଏ ସେ ବିରିୟାନୀରେ ଯୋଉ କଞ୍ଚା ଚିକେନରେ ବିରିୟାନୀ ପାଇଁ କି ମସଲା ଫସଲା ପକେଇ ବସେଇଦବ ଆଉ ଜଣଙ୍କ ପାଇଁ ସେଇଗୁଡାକୁ ବି କଷିଦେଲେ ଆଳୁ ଦିଇଟା ପକେଇ ସେ ତରକାରୀ ହେଇଗଲା ସେଇଆକୁ କରଦେଲେ ସିଏ ପକଡା ହେଇଗଲା ପକଡା କରିକି ପିଆଜ କ୍ୟାପସିକମ୍ ଦେଇ ଚିଲି କରିଦବ ସଇଲା।
ଆଉ କଣ କରିବ ଭାଇ ଏଇଡା ଭାରି କଷ୍ଟ କାମ।
ସେୟା ପା ମାନେ ସିଏ ପୁଣି ମାନେ ଆଇଁଷ ଖାଏନି ମାଉସୀ ଫୁଣି ଆଇଁଷ ଖାଏନି।
ସିଏ ପୁଣି ନିଜ ପସନ୍ଦରେ ଆଉ କିଛି କରିବାକୁ ଆଉ ସମୟ ନ
କଣ କରିବ ସିଏ ଭାତ ଆଳୁ ଦିଇଟା ପକେଇଥିବ। ଉଁ ହୁଁ ହୁଁ ଲାଷ୍ଟକୁ ପା ଯା ଆଳୁ ସିଜା ଖାଇବ।
ଏମିତି ତମେ ଘରେ ରହିଲେ ଯାହା ତମ ଇଚ୍ଛା ହେଲା ତମେ ସେଇୟା କହିଲା ଘରଲୋକ କରିକି ଦବା ପାଇଁ ବାଧ୍ୟ।
ହଁ ସେୟା ପା।
ହଉ ହଉ ହଉ ତମେ ପରେ କଲ କରିବ ଆଉ ହଉ ହ। ହଉ ହୋଉ ଶୋଇ
ହୋଉ ରଖୁଚି ଆଁ
ହୁଁ ହୁଁ।